ଆଁ ହାଲୋ।
ହାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର୍ କୁହନ୍ତୁ ଆଜ୍ଞା ମ୍ୟାଡ଼ାମ୍
ମ୍ୟାଡାମ୍ ଆଜି ଆପଣଙ୍କ ଘରେ କଣ ରୋଷେଇ ପ୍ରସ୍ତୁତୁ କରିଥିଲେ?
ମ୍ୟାଡ଼ାମ୍ ମୁଁ ଆ ହଁ ମ୍ୟାଡ଼ାମ୍ ମୁଁ ଆଜି ଆମ ଘରେ କରିଥିଲି ସ୍ଵାଦିଷ୍ଟ ଅ ମଟନ୍ ଆଳୁ ଝୋଳୋ ଆଉ କାକୁଡି ସାଲା ଆଉ ଭାଜି। ଆପଣ ଆଜି ଆପଣଙ୍କ ଘରେ ମ୍ୟାଡ଼ାମ କଣ ରୋଷେଇ ପ୍ରସ୍ତୁତ କରୁଚନ୍ତି?
ଆଜି ମୁଁ ଆମର କରିଥିଲି ଛୁଇଁ, ଆଳୁ, ବଡି, ବାଇଗଣ ତରକାରୀ।
ଆଜ୍ଞା। ଆପଣ ଛୁଇଁ, ଆଳି, ବଡି, ବାଇଗଣ ତର୍କାରୀ କୁ କିପରି ଭାବରେ ପ୍ରସ୍ତୁତ କରିଥିଲେ ତାର ପ୍ରସ୍ତୁତ ପ୍ରଣାଳୀ ମତେ କହିପାରିବେ? ଆଜ୍ଞା ମ୍ୟାଡାାମ୍ କୁହନ୍ତୁ ଆପଣ କିପରି ଭାବରେ ପ୍ରସ୍ତୁତ କରିଚନ୍ତି?
ପ୍ରଥମେ ଆମେ ଆଳୁ, ଛୁଇଁ, ବାଇଗଣ ସବୁ କାଟିଦବା ଆଳୁ କାଟି ଆଳୁ କାଟିକି ପାଣିରେ ପକେଇଦବା ତାପରେ ଛୁଇଁକି ବାଇଗଣୁ କାଟିକି ପାଣିରେ ପକେଇଦବା ଆମେ ଛୁଇଁ ଆଳୁ କାଟିଦେଲେ
ତାପରେ ବେସର ବଟା ହବ।
ତାପରେ ମସଲା ଆମେ ପ୍ରସ୍ତୁତୁ କରିବା। ମସଲା କଣ ଆମେ ବାଟିବା? ସୋରିଷ, ଜିରା, ଲଙ୍କା, ରସୁଣ ଆମେ ତାକୁ ବାଟିଦେବା। ବାଟି ସାରିଲା ପରେ ତାକୁ ରଖିଦବା। ତାପରେ ଆମେ କରେଇ ବସେଇବା କରେଇ ବସେଇକି ତେ ତେଲ ପକେଇବା। ତେଲ ପକେଇବା ତେଲ ଗରମ ହେଇସାରିଲା ପରେ ଆମେ ବଡିକି ପ୍ରଥମେ ଭାଜିବା ପ୍ରଥମେ ବଡିକି ଭାଜିିକି କାଢିଦବା ତାପରେ ଆମେ ଆଳୁକୁ ଭାଜିବା। ତ ଭାଜିଲା ତେଲରେ ସେଇ ଆଳୁ ସେଇ ଆଳୁ କରେଇରେ ଥିବ ତାପରେ ଆମେ ମସଲାକୁ ଆମେ ରଖିଥିବା ମସଲା କୁ ଯୁ ବାଟିଥିଲେ ତାକୁ ପକେଇବା ଆଳୁରେ ଆଳୁରେ ପକେଇବା ତାପରେ ଲଙ୍କା ଲଙ୍କାଗୁଣ୍ଡ ପକେଇବା ତାପରେ ହଳଦୀ ପକେଇବା ଲୁଣ ପକେଇବା ଟମାଟୋ ପକେଇବା ତାକୁ ପକେଇ ସାରିକି ଆଳୁ ମସଲା ସବୁ ଆମେ କଷେଇବା। ସୋରିଷ ମସଲା ଉଁ ମ୍ୟାଡ଼ାମ ଆପଣ ଅଧିକ ସମୟ କସେଇବେନି ମିନିମମ୍ ଦଶ ମିନିଟ୍ କସେଇବେ ଅଧିକ କଷେଇଲା ପିତା ଲାଗିବ ବୋଲି ସେଥିପାଇଁ ମୁଁ କମ ସମୟ କସାଏ ଦଶ ମିନିଟ୍ କସେଇବେ ତାପରେ ଦେଖିବେ ତେଲ ମସଲା ସବୁ ମାନେ ସବୁ ଅଲଗା ଅଲଗା ହେଇସାରା ପରେ ଜାଣିବ ଯେ ସୋରିଷ ମସଲା କଞ୍ଚା ଟା ଆମର ବାସ୍ନା ଟା ଗଲାଣି ହେରି ତାପରେ ଆମେ ସେଥିରେ ପାଣି ଦେଇଦବା। ପାଣି ଦେଇ ସାରିଲା ପରେ ଯେତେବେଳେ ଫୁଟିବ ଫୁଟ ସେ ଫୁଟିବ ମସ ମସଲା ଟା ଫୁଟି ମସଲା ଆଳୁ ସବୁ ଫୁଟିବ ଫୁଟି ସାଇଲା ପରେ ଆମେ ଛୁଇଁ ବାଇଗଣ କାଟିକି ରଖିଥିବା ଆମେ ଛୁଇଁ ବାଇଗଣକୁ ପକେଇଦବା ପକେଇକି ଆମେ ସାଙ୍ଗେ ସାଙ୍ଗେ ଆଜ୍ଞା କଞ୍ଚା ପକେଇଦବା ଝୁଇଁ ବାଇଗଣ ପକେଇକି ଆମେ ପ ପକେଇକି ଘରେଇ ଦବା ଘରେକି ଟିକେ ଚୁଲି ଟେ କି ଗ୍ୟାସ୍ ଟିକେ ଜୋ ହାଇରେ ଦେଇଦବା କାହିଁକି ନା ନହେଲେ କମ ସିମରେ ଦେଲେ ସିଏ ମାନେ ବାଇଗଣ ଛୁଇଁଟା ମେଣ୍ଟ ବି କଣ କଇଁଥ ଟାଇପ ର ବାସ ନା ମ ତ ଟିକେ ହାଇରେ ଦେଇଦବା ତାପରେ ଦେଇଦବା ହାଇରେ ଦେଇ ସାରିଲା ଛୁରୁ ଫୁଟି ଆସ ବହୁତ ସମୟ ଫୁଟି ସାଇଲା ପରେ ଟିକେ ସିମ କରିଦବା। ଟିକେ ସିଝିବ ନା ସିମ୍ କରିଦବା ନହେଲେ ପାଣି ମରିଯିବ ହାଇରେ ଦେଲେ ଜିମ କର ଦେବା ସେଥିରେ ତା ସିଝିବ ସି ସିଝି ସାଇଲା ପରେ ଛୁଇଁ ଆଳୁ ବଡି ବାଇଗଣ ତାପରେ ରଖିଥିବା ବଡିକୁୁ ଆମେ ପକେଇଦବା। ସିଝି ସାଇଲା ପରେ ବଡିକୁ ପକେଇଦବା। ତାପରେ କଣ କରିବା ଆମେ ଗୋଟେ ଛୁଙ୍କ ଦବା ତାକୁ ତରକାରୀକୁ ଗୋଟେ ଜାଗା କାଢିଦବା।
ଆଜ୍ଞା।
ତାପରେ ପୁଣି ଥରେ କରେଇ ବସେଇବା କରେଇ ବସି ସାରିକି କରେଇ ତାତିିଲେ ତାପରେ ତେଲ ପକେଇବା। ତେଲ ପକେଇବା ତାପରେ ରଖିଥିବା ଆମେ ରସୁଣ ଛେଚିକି ପକେଇବା ତେଲ ତାତି ସାରିଲା ପରେ ପଞ୍ଚ ଫୁଟଣ ପକେଇବା ପଞ୍ଚୁ ଫୁଟଣ ଯେମିତି ଫୁଟିଯିବ ତାପରେ ରସୁଣକୁ ପକେଇବା ରସୁଣ ଦେଖିବେ ଯଦି ବ୍ରାଉନ କଲର ହେଇଯିବ ଯା ସେ ରସୁଣ ଟା ହେଇଗଲା ତରକାରୀ ଯୋଉ ରଖିଥିଲି ତାକୁ ତରକାରୀ ଅଜାଡ଼ି ସାଇଲା ପରେ ଦେଖିବ ଫୁଟିଗଲା ଫୁଟିଗଲା ପରେ ଧନିଆ ପତ୍ର ତାପରେ ପକେଇଦବା ପକେଇ ସାରିଲା ପରେ ଆମର ତରକାରୀ ଛୁଇଁ ଆଳୁ ବଡି ବାଇଗଣ ପ୍ରସ୍ତୁତୁ ହୋଇଗଲା। ମ୍ୟାଡ଼ାମ ଆଜି ଆପଣ କଣ ରୋଷେଇ ମଟନ ଆଳୁ ଝୋଳଝୋ କରିଥିଲେ ଟିକେ କହିବେ? କେମିତି କଣ ପ୍ରସ୍ତୁତ କରିଥିଲେ?
ପ୍ରଥମେ ତ ଆଣିବେ ମଟନ ଆଣିବେ ବଜାରରୁ ଯାଇକି ଆଣି ସାରିଲା ପରେ ତାକୁ ଭଲ ଭାବରେ ପିଛୁଳେଇ ଦେବେ ପରେଥରେ ହିଁ ପିଛୁଳେଇବେ କାରଣ ଦି ଦି ଥର ତିିନି ଥର ପିଛେଲେଇଲେ ତାର ସ୍ୱାଦ ଟା କମିଯିବ ଆପଣ ଥରେ ହିଁ ମଟନ୍ ପିଛେଳେଇ ଦେବେ ମଟନ୍ ପିଛେଳେଇ ସାରିଲା ପରେ ଆମେ ଆମର ମସଲା ପ୍ରସ୍ତୁତ କରିବା ମସଲା ପ୍ରସ୍ତୁତ କରିବା ଆପଣଙ୍କ ମଟନ? କ୍ୱାଣ୍ଟିଟି ଅନୁସାରେ ଆପଣ ମସଲା ଯୋଗାଡ଼ କରିବେ ଯେହେତୁ ମୁଁ ଆଜି ପା ମଟନ୍ ଆଣିଥିଲି ସେଥିପାଇଁ ତିନିଟ ପିଆଜ ଦିିବୁଦା ରସୁଣ ଆଉ ଗୋଟ ଟାଏ ଅଦାଏତିକି ମସଲା ମନେଇଥିଲି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ଦିଟା ପିଆଜ ହିଁ ଗ୍ରାଇଣ୍ଡିଙ୍ଗ କରିଥିଲି ଆଉ ଗୋଟେ ପିଆଜ ରଖିଥିଲି। ତେଲରେ ପକେଇ ଭାଜିବା ପାଇଁ ତ ଆମର ମସଲା ପ୍ରସ୍ତୁତି ହେଇଗଲା। ତାପରେ ଆମେ ମଟନ କ ସିଝେଇ ଦବା ପ୍ରେସର କୁକର ରେ ମଟନ୍ ସିେଇ ଭିତରେ ଏପଟେ କରେଇ ଗ୍ୟାସ୍ ଲଗେଇ କରେେଇ ବସେଇ ସେଥିରେ ସୋରିଷ ତେଲ ପକେଇବା ସୋରିଷ ଲ ଆଡ କରି ସାରିଲା ପରେ ସେଥିରେ ଆମେ ତେଜ ପତ୍ର ତା ମସଲା ଯାହାବି ଆମର ରହୁଛି ଗୁଜୁରାତି ଡାଲଚିନି ଅଳେଇଚ ଲବଙ୍ଗ। ହୁଁ ଯାହାବି ଆମର ଅଛି ଗୋଟା ମସଲା ତାକୁ ପକେଇବା ଗୋଟା ମସଲା ପକେଇ ସାରିଲା ପରା ସୁିତରାଙ୍ଗ ଚିିନି ଚିନି ପକେଇବା ଚିନି ପକେଇଲେ କଲର ଟା ସୁନ୍ଦର ଦେଖାଯିବ ତରକାରୀ ଟା ବି ଟେଷ୍ଟ ଲାଗିବ ସେଥିପାଇଁ ତାପରେ ଆମେ ଆଡ କରିବା ଭାଜି କାଟିକି ରଖିଥିବା ସରୁ ସରୁ ପିଆଜ ପିଆଜ କ ବେଶୀ ମୋଟା ମୋଟା କାଟ ମାନେ ସରୁ ସରୁ କଟିବା। ସେଇ ପିଆଜ ଆଡ କରି ସାରିଲା ପରେ ଆମେ
ଆଜ୍ଞା।
ତାକୁ କଷେଇବା ସେ ବ୍ରାଉନ କଲର ହେଇସାରିଲା ପରେ ଆମର ବଟା ହେଇକି ରଖିଥିବା ମସଲା ଆମେ ସେଥିରେ ଆଡ କରିବା କଟା ହେଇକି ମସଲାକୁ ରଖି ଆଡ କରିସାରିଲା ପରେ ସେଥିରେ ଆମ ପୋଷାକ ଅନୁସାରେ ଆମେ ପକେଇବା ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡନନିଆ ଗୁଣ୍ଡ ମିଟ୍ ମସଲା ତକୁ ପକେଇକି ଆମେ ତାକୁ କଷିବା ବହୁତ ସମୟ କଷିବା କଷି ସାରିଲା ପରେ ଯେମତି ଟିକେ ଘୋରେଇ ଘରେଇ କସିବେ କାରଣ ତା ବାସ୍ନା ଟା ସେଇ କରେଇ ଭିତରେ ହିଁ ସମ୍ପୂର୍ଣ୍ଣ ରହିପାରିବ ଆଉ କୁଆଡେ ପାଣି ପବନ ରେ ଉଡି ପାରିବନି।
ଆଜ୍ଞା।
ଖାଲି ତାକୁ ଆମେ କସିବା ଯେମତି ଦେଖିଆ ମସଲା ରୁ ତେଲ ଛାଡି ସାରିଲାଣି ତାପରେ ଆମେ ସିଜେଇକି ରଖିଥିବା ମଟନକୁ ସେଥିରେ ପକେଇବା। ଯେହେତୁ ମଟନ୍ ଧିଏରେ ଲୁଣ ପକେଇଥିଲେ ମସଲା ହିସାବରେ ଆପଣ ହୁଁଉଁ ତାପରେ ଲୁଣ ଆପଣଙ୍କ ଆବଶ୍ୟକ ଅନୁସାରେ ପକେଇ ପାରିବେ ତ ମସଲାକୁ ଯେହେତୁ ମଟନ୍ ବେଶୀ ସିଝି ଯାଇଥିବ ଆପଣଙ୍କ ଯେତିକି ସିଝା ଖାଇବେ ସେଇ ଅନୁସାରେ ମ ସିଝେଇଥିବେ ସିଝେଇ ସାରିଲା ପରେ ତା ଧିରେ ପକେଇଦବା ପରେ ଧରେ ଏବଂ ତାକୁ ଘୋଡେଇକି ଛାଡିଦବା ପାଞ୍ଚ ରରୁ ଦଶ ମିନିଟ୍ ସେ ଭଲ ସେଲା ଘରେ ବନେଇକି ରଖି ଥିବେ ଗରମ ମସଲା କି ଦୋକାନୁ ଆଣିଥିବେ ଯେଉଁ ବି ଗରମ ମସଲା ଆଣିଥିବେ ତା ଦେହରେ ପକେଇଦବେ ସି ଆଉ ଦି ତିନି ମିନିଟ ଫୁଟ ସାରିଲା ପରେ ଧନିଆ ପତ୍ର ପକେଇଦେବେି ହେଇଯିବ ଆମର ସ୍ଵାଦିଷ୍ଟ ଘରୋଇ ଉପାରରେ ଉପାୟରେ ମଟନ୍ ଆଳୁ ଝୋଳ ଏବେ ଆପଣ ତାକୁ ଖାଇପାରିବେ ବହୁତ ଟେଷ୍ଟ ଲାଗିବ ଆପଣ କଞ୍ଚ ମ ଟନ୍ ବି ବନେଇ ପାରିବେ ଯେତେବେଳେ ମୁଁ କଞ୍ଚା ମଟନ୍ ବନେଇବି ମୁଁ ଆପଣଙ୍କୁ କ ତାର ରେସ୍ ଏବେ ନିଶ୍ଚିନ୍ତ ଭାବରେ।
ଆଜ୍ଞା ମ୍ୟାଡ଼ାମ ଆଉ କେମିତି ଭାଜି କରିଥିଲେ? ଆଜ୍ଞା।
ହଁ ସେଇଥିପେଇଁ ମୁଁ ପା କହୁଛି ଏବେ ଉମ ଏବେ ଚାଲନ୍ତୁ ଆମେ ଫାଷ୍ଟ ମଟନ ସରଲାଏବେ ଆମେ କାକୁଡି ସାଲାଡ ପ୍ରିପେୟାର କରିବା କାକୁଡି ସାଲାଡ କରିବା ପାଇଁ ଆମେ କାକୁଡି ଆଣିକି କାକୁଡି ବିଲାତି ଗାଜର ଆଉ ପିଆଜ ଭଲ ସେ ଧୋଇଦବା। ଧୋଇ ସାରିଲା ପରେ ସବୁ ଆପଣ ଯେଉଁ ସେପରେ କାଟିଆକୁ ଚାହୁଁଛନ୍ତି ସେଇ ସେପରେ କାଟି ପାରିବେ। ଯେଉଁ ଉପାୟରେ ଆପ୍ ପଣଙ୍କୁ ସୁବିଧା ଲାଗିବ ଆପଣ ସେଇ ଉପାୟରେ କାଟନ୍ତୁ। କାଟି ସାରିଲା ପରେ ଗୋଟେ ପାତ୍ରରେ ରଖିଦେବେ। ପିଆଜ, ଲୁଣ ପକେଇଦେବେ, ଦହି ପକେଇଦେବେ, ବିିଟ୍ ଲୁଣ ପକେଇବେ ଆପଣଙ୍କ ଇ ଚ୍ଛାରେ ଆପଣ ଯାହାବି କରିପାରିବେ ଯୋଉ ଆଙ୍ଗେଲରେ କାଟି ପାରିବେ। କାକୁଡି ସାଲାଡ ବନିକି ରେଡି ଯଦି ଆପଣ ଚାଁ ଡେରିରେ ଖାଇବାକୁ ଚାହୁଁଛନ୍ତି ତାହେଲେ ଲୁଣ, ପିଆଜ ପଛରେ ପକେଇବେ। ଯଦି ସାଙ୍ଗେ ସାଙ୍ଗେ ଖାଇବାକୁ ଚାହୁଁଚନ୍ତି ଏକା ସାଙ୍ଗେ ପକେଇଦେବେ କାରଣ ପିଆଜ ପଡିଲେ ତା ସ୍ଵାଦ ଟିକେ ଅଲଗା ଟାଇପର ଲାଗିବ। ଲୁଣ ପଡିଲେ ପାଣି ଫାଟିଯିବ। ସେଥିପାଇଁ ଉଁ ଆଃ। ଆପଣଙ୍କ ଟାଇମ୍ ଅନୁସାରେ ଆପଣ ପକେଇବେ ଯଦି ଶୀଘ୍ର ଖାଇଆକୁ ଚାହୁଁଚନ୍ତି ତାହେଲେ ଶୀଘ୍ର ପକେଇବେ ଯଦି ଡେରିରେ ଖାୟାକୁ ଚାହୁଁଛନ୍ତି ତାହେଲେ ଡେରିରେ ପକେଇକି କରିପାରିବେ। ଆଉ ଭା ଜି ପ୍ରସ୍ତୁତ କରିବା ପାଇଁ ଆପଣଙ୍କ ଘରେ ଯାହା ବି ସବୁ ସାମଗ୍ରୀ ଅଛି ପରିବା ତାହା ଆପଣ କାଟିବେ। ତ ଆମ ଘରେ ଥିଲା କିଛି ଆଳୁ, ଭେଣ୍ଡି, ପୋଟଳ ଆଉ ଇଏ କଣ ବାଇଁଗଣ ଆଉ ବିନ୍, ଝୁଡ଼ଙ୍ଗ ଏତିକି ମାତ୍ର ପରିବା ଥିଲା। ଏତିକି ପରିବାରରେ ହିଁ ମୁଁ ଆଜି ଭାଜି ପ୍ରସ୍ ସ୍ତୁତ କରିବି। ଏତିକି ପରିବାକୁ ଆପ୍ ପଣ ଆପଣଙ୍କ ସେପ୍ ଅନୁସାରେ କାଟନ୍ତୁ। ମୁଁ ସବୁକୁ ସିଧା ସିଧା କାଟିଥିଲି। ମାନେ
ଆଜ୍ଞା।
ଉଁ ସିଧା ସିଧା କାଟିଥିଲି ଆଉ। ନାଇଣ୍ଟି ଡିଗ୍ରୀସ୍ ରେ ସବୁକୁ ପିସ୍ ପିସ୍ କରି କାଟିବେ। ବେଶି ମୋଟା କାଟିବେନି ସରୁ କାଟ୍ କାଟିବେ କାରଣ ମୋଟା କାଟିଲେ ସିଝିଆ ପାଇଁ ଭାଜିି ବହୁତ ଡେରି ଲାଗିବ। ଆଉ ସବୁ ପିସ୍ ପିସ୍ କରି ସିଧା କରି କାଟିବେ। କାଟି ସାରିଲା ପରେ ଗୋଟେ ପାତ୍ର ନେଇଯିବେ, ସେଥିରେ ବେସନ ପକେଇବେ। କନଫ୍ଲୋର୍ ପକେଇବେ, ଲଙ୍କାଗୁଣ୍ଡ ପକେଇବେ, ମିଟ୍ ମସଲା ପକ୍ କେଇବେ, ଜିରା ଗୁଣ୍ଡ ପକେଇବେ, ଧନିଆ ଗୁଣ୍ଡ ପକେଇବେ, ଲୁଣ ପକେଇବେ, ହଳଦୀ ପକେଇବେ ସବୁ ପକେଇକ୍ କି ଆମେ ତାକୁ ଗୋଳେଇବା। ମ୍ୟାରିନେଟ୍ କରିବା ପାଇଁ ଛାଡିଦବା। ଦଶ ପନ୍ଦର ମିନିଟ୍ ତାକୁ ମ୍ୟାରିନେଟ୍ କରିବା ପାଇଁ ଛାଡିଦବ। ଆପଣ ଚାହିଁଲେ ବେସନ ବି ଆଡ୍ କରିପାରିବେ। ବେସନ ଆଡ୍ କରି ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ତାକୁ ଦଶ ମିନିଟ୍ ଛାଡିଦବା। ଫ୍ରିଜରେ ରଖିଲେ ବି ଆହୁରି ଭଲ ହେଇପାରିବ। ପନ୍ଦର ମିନିଟ୍ ଖଣ୍ଡେ ତାଙ୍କୁ ଛାଡ଼ି ସାରିଲା ପରେ କରେଇ ଲଗେଇ ଗ୍ୟାସ୍ ଲଗେଇକି କରେଇ ବସେଇକି ତେଲ ଗରମ କରିବା। ଏଇଟା ଆପଣ ସୋରିଷ ତେଲ ୟୁଜ୍ କରିବେନି କାରଣ ଛ୍ ଣାଛୁଣି କରିବା ପାଇଁ ରିଫାଇନ୍ ତେଲ ଇଜ ଦ ବେଷ୍ଟ। ରିଫାଇନ୍ ତେଲ ୟୁଜ୍ କରିବେ। ରିଫାଇନ ତେଲ କଲେଇରେ ଢାଳିବେ। କରେଇ ଢାଲି ସାରିଲା ପରେ ତେଲ ତାତି ସାରିଲା ପରେ
ଆଜ୍ଞା।
ହଁ ଆଉ ଗୋଟେ କଥା କହିବାକୁ ଭୁଲି ଯାଇଛି ମୁଁ। ସେଥିରେ ଆପଣ ରାଶି ବି ପକେଇ ପାରିବେ ଧଳା ରାଶି। ଧଳା ରଶି ପକେଇଲେ ଭାଜଟା ବହୁତ ଟେଷ୍ଟ ହୁଏ। ଧଳା ରଶି ପକେଇଦେବେ ଇଭେନ ତାକୁ କରେଇରେ ଗୋଟେ ଗୋଟେ କରି ଛାଡିବେ ବେଶୀ ପକେଇବେନି। ଆପଣ ଅଳ୍ପ ପକେଇବେ କାରନ୍ ବେଶୀ ପକେଇଲେ ଆ-ଆ ସାଙ୍ଗେରେ ଭାଜି ତା ସାଙ୍ଗେରେ ଲାଗିଯିବ ତା ସାଙ୍ଗେରେ ଭାଜି ତା ସାଙ୍ଗେରେ ଲାଗିଯିବ ସେଥିପାଇଁ ଆପଣ ଅଳ୍ପ ଅଳ୍ପ କରିକି ପକେଇବେ। ପକେଇ ସାରିଲା ପରେ ଛାଣିବି। ହେଇ ଯିବ ଆପଣଙ୍କର ଅଁ ଭାଜି ରେଡି। ଭାଜି ଆଉ ଉଁ ଉଆଁ କାକୁଡି ସାଲାଟ୍ ଆଉ ମଟନ ତରକାରୀ ଆପଣଙ୍କୁ ଆଁ କେମିତି ଲାଗିଲା ମୋ ଉପାୟରେ ବନେଇକି ଆପଣ ଉଁ ଥରେ ଘରେ ନିଶ୍ଚିନ୍ତ ଭାବରେ ଖାଇବେ। କି ଆଉ ଆପଣଙ୍କୁ ଯଦି ଭ ଭଲ ଲାଗିଥିବ ତାହେଲେ ଆପଣ ମତେ ନିଶ୍ଚିନ୍ତ ଜଣେଇବେ କି ମୋ ଉପାୟଟା ଆପଣଙ୍କୁ କେମିତି ଲାଗିଲା ରୋଷେଇ କରିକ। ଆଉ ଆପ୍ ପଣ କଣ ବନେଇଥିଲେ ମ୍ୟାଡ଼ାମ ଛୁଇଁ ଆଳୁ ବାଇଗଣ ବିଲାତି ଝୋଳ।
ଆଜ୍ଞା ଆପଣ ଥରେ ବନେଇକି ଖାଇକି ଫୋନ୍ କରି କହିବେ କେମିତି କଣ ଲାଗିଲା।
ଆଜ୍ଞା ମ୍ୟାଡାାମ ମୁଁ ନିଶ୍ଚିନ୍ତ ଜାଗରେ ଜଣେଇବି ଆ ଆପଣଙ୍କୁ କି ରେସିପି ଟା ଆପଣଙ୍କର କେମିତି କି ଭଳି ଲାଗିଲା ଆଉ
ଆଜ୍ଞା।
ଆଜିର କଲ୍ ଟାକୁ ଆମେ ଏଇଠି ସମାପ୍ତ କରୁଛୁ ରଖୁଛୁ ମ୍ୟାଡାମ ଧନ୍ୟବାଦ।
ଆଜ୍ଞା ମ୍ୟାଡ଼ାମ ଧନ୍ୟବାଦ। ତୁ ଦଶମୀ କେତେ ହେଇ ରବି ଏଟା କଣ ଲେଖା ହେଇଥିଲୁ।
ବସଛନ୍ତି କେତେ ନିଜରେ? କଣ ପନି